ହାଲୋ ଭାଇ। ହଁ ଭାଇ କେମିତି ଅଛନ୍ତି?
ହଁ ଭଲ ଅଛି। କୁହନ୍ତୁ?
କଣ କରୁଥିଲେ?
କିଛି ନାଇଁ ଏଇ ଟିକେ ହେଇ
ଅହ ଗାଧୁଆ ପାଧୁଆ ସରିଲାଣି?
ନାଇଁ ଗାଧୁଆ ହେଇନି। ଆପଣ ଗାଧେଇ ସାରିଲେଣି?
ଆଉ ଘରେ ରୋଷେଇ କରିବା ସରିଲାଣି ସବୁ?
ହଁ, ରୋଷେଇ ସରିଗଲାଣି କେତେବେଳୁ।
ଓହୋ, ଖାଇଛ ବୋଧେ ଏବେ ଆଉ?
ଆଜ୍ଞା। ଗାଧେଇନି ଆଜ୍ଞା।
ହଁ, ହଁ ବର୍ଷାରେ ଗାଧେଇବାକୁ ଇଚ୍ଛାହଉନି?
ନାଇଁ ସେମିତି ନାଇଁ ଯେ ମୁଁ ଗାଧେଇବି ଆଉ ଟିକେ ପରେ ଆଉ ଦଶ ପନ୍ଦର ମିନିଟ ଯାଉ ଗାଧେଇବି ଆଉ।
ଆଜ୍ଞା।
ଆପଣ ଗାଧେଇ ସାରିଲେଣି।
ଗାଧେଇ ଶୋଇଚି ଟିକେ ଆଉ।
ଆଛା।
ଆଉ ଭାଇ ସକାଳୁତ କୁଆଡେ ଯାଇ ପାରୁନଥିବେ ବର୍ଷା ଲାଗି?
ହଁ, ଆଜ୍ଞା ଦେଖୁ ବର୍ଷା ତ ଭୋରୁ ଭୋରୁ ବର୍ଷା ହେଉଛି। ଆଜ୍ଞା। ଆଜ୍ଞା।
ହୁଁ, ହୁଁ। ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ଏଇ ସବୁ ବସନ୍ତୀ ସେପଟେ ଲିଭିଙ୍ଗ ରୁମରେ, ମୁଁ ଏପଟେ ବେଡରୁମରେ ଅଛି ଆଉ।
ଓ ହଁ, କାମ ସାରି ସମସ୍ତେ ବସିଛନ୍ତି ଆଉ।
ଆଜ୍ଞା କଣ କହିଲେ?
ଆଜ୍ଞା।
କଣ କହିଲେ ଆଜ୍ଞା?
ନାଇଁ ମୁଁ ସେଇ କଥା କହୁଥିଲି ଆଉ।
ଆଜ୍ଞା ଆପଣଙ୍କର ଘରେ ସବୁ କଣ କରୁଛନ୍ତି?
ହଁ, ଏଇ ବାପା ଯାଇଥିଲେ ବାହାରକୁ ସେ ଆସିଲେ ଏବେ। ତାପରେ, ଆଁ ଏଇଠି ମା ରୋଷେଇ କରୁଛି। ଜେଜେ ମା ଶୋଇଛି ଏମିତି, ଜେଜେ ବସିଛନ୍ତି ଏମିତି ଆଉ।
ଆଜ୍ଞା, ଆଉ ଘରେ ସବୁ ଭଲ ଅଛନ୍ତି ନା ଆପଣଙ୍କର?
ଆଜ୍ଞା।
ଏଆ
ଆପଣଙ୍କର? ମୋର ଭାତ ଡାଲି ଆଉ ଭଜା ସୋୟାବିନ୍ ଏମିତି କଣ ସବୁ କରୁଛନ୍ତି ଆଉ।
କଣାରେ
ଆ ନାଇଁ ମୁଁ କହୁଥିଲି ଭଜା ଡାଲି ସୋୟାବିନ୍ ଏମିତି ସବୁ। କରଚନ୍ତି ଆଉ। ହ୍ୟାଲୋ
ଆଜ୍ଞା କୁହନ୍ତୁ?
ଆଜ୍ଞା ମୁଁ କୋହୁଛି ଏମିତି ଭଜା ଡାଲିି ଇଏ ସବୁ କରିଛନ୍ତି ଆଉ।
ଓ ହୋ।
ଓ ଆପଣଙ୍କର?
ଆଜି ହେଇଚି ଭାତ ଡାଲି ଏ ଶାଗ ମସଲା ଭେଣ୍ଡି ସାଲାଡ଼ ଆମ୍ପଡ଼ ଆଉ।
ଗୋଟେ ମିନିଟ୍ ଆଉ ଆଉ ସବୁ ଭଲ?
ଆଜ୍ଞା ବୋହୁତ ଭଲ ମ।
ଥଣ୍ଡା ଧରିକା ତ କାହାକୁ କିଛି ହେଇନି।
ଆଞା
ଥଣ୍ଡା ଘରିକା କିଛି ହେଇନି ତ?
ନାଇଁ ନାଇଁ କିଛି ହେଇନି।
ଆଜ୍ଞା ଆଉ ବର୍ଷା ଏବେ ଚାଲିଚି।
ହଁ ହଁ ଚାଲିଚି ବର୍ଷା। ଆପଣଙ୍କର ବର୍ଷା ଛାଡିଲାଣି ନା ହୋଉଛି
ନାଇଁ ସେମିତି ସକାଳୁ ଚାଲିଛି ମୁଁ ଟିକେ ମେଡିସିନ ନବାକୁ ବି ଯାଇଥିଲି ଜେଜେଙ୍କର। ମାନେ ବାହାରିଛି ଜଷ୍ଟ ଟିକେ ଛାଡିଥିଲା ମୁ ବାହାରୁ ବାହାରୁ ପୁଣି ପକେଇଲା।
ଓ ହୋ
ଏମତି ବୋହୁତ ହଇରାଣ ହବାକୁ ପଡୁଛି ଆଉ ବର୍ଷା ପାଇଁ ଆଉ।
ଆଉ ବର୍ଷା ଜାଇଁ ଆମର ପୁରା ଓଡ଼ିଶା ସାରା ହୋଉଛି ଆଉ କଣ କରିବା କହୁନାହାଁନ୍ତି।
ଆଜ୍ଞା
ହଁ
ଆଉ କଲେଜ ପାଇଁ କି କଣ ପ୍ରିପାରେସନ୍ କଲେଣି?
କଲେଜ ନାହିଁ ବର୍ଷା ତ ହେଉଛି ଟିକେ। କେମିତି ଜିମି କଣ ଭାବୁଚି ସେ କଥା ଆଜ୍ଞା।
ଆଜ୍ଞା
ହୁଁ। ଆଉ କୁଅନ୍ତୁ?
ଆମେ ଏମତି ବସିଚୁ ଖାଇବା ଆଉ କିଛି ସମୟ ପରେ।
ଆଜ୍ଞା।
ବର୍ଷ ବର୍ଷାରେ ବି ଗରମ ହୋଉଚି।
ଗରମ ନା ଗରମ ଲାଗୁନି ଥଣ୍ଡା ଲାଗୁଛି କିନ୍ତୁ ଅ ହଁ ଟିକେ ସଂଧ୍ୟାବେଳେ ଟିକେ ସେୟା ଲାଗୁଛି ଗର ଗରମ ଭଳିଆ ଟିକେ ଲାଗୁଚେ ଆଉ।
ହଁ। ଆଉ କୁଆଡେ ଯାଇନାହାନ୍ତି ବୁଲିଆକୁ?
ନାଇଁ ଯାଇନି କୁଆଡେ, ବର୍ଷା ତ ଦେଖୁଚନ୍ତି କୁଆଡେ ଯିବା। କାଦୁଅରେ ବି ବାହାରକୁୁ ବାହାରିଆକୁ ଇଚ୍ଛା ହଉନି।
ଆଜ୍ଞା। ସନ୍ଧ୍ୟାବେଳେ ବି ସେଇଆ ବର୍ଷା ପୁଣି କରିଦଉଚି, ସନ୍ଧ୍ୟାବେଳେ ବି କୁଆଡେ ବାହାରି ଯାଇ ହଉନି।
ଆଜ୍ଞା।
ଆଉ ଘରେ ସମସ୍ତେ କଥାର୍ତ୍ତା ହଉଚନ୍ତି ନାଇଁ?
ହଁ-ହଁ ଆଉ ଆପଣଙ୍କ ଆ ମାନେ ଆ ଆପଣ ବି କଥାବାର୍ତ୍ତା ହଉଥିବେ ନା?
ଆଜ୍ଞା?
ଆପଣ ବି କଥାବାର୍ତ୍ତା ତାହେଲେ?
ଆଜ୍ଞା।
ଆଜ୍ଞା। ଓହୋ, ଆପଣଙ୍କ ଘର କୋଉଠି? ତା କଳ୍ପନା ର କୋଉଠି କହିଲେ ଏଯୋଉ ମାନେ ନା କଳ୍ପନା ଆପଣଙ୍କର? ଆଜ୍ଞା?
ବିଶ୍ୱନାଥ ନଗର୍। ଆଜ୍ଞା ବିଶ୍ୱନା
ବିଶ୍ୱନାଥ ନଗର ନାଁଟା ଶୁଣା ଲାଗୁଚି କୋଉ
କଳ୍ପନା ପାର୍କ ଅଛି।
କଳ୍ପନାରେ ବିଡିଏ ପାର୍କ ଅଛି?
ହଁ ଗୋଟେ ବିଡିଏ ପାର୍କ ଅଛି।
କୋଉପଟେ କହିଲେ ଏଯୋଉ ଗ୍ୟାଲେରିଆ ସାଇଡ଼ରେ କି? ଗ୍ୟାଲେରିଆରେ
ଆ ନାଇଁ-ନାଇଁ-ନାଇଁ ସିଆଡେ ନୁହେଁ ବଂଶୀଧର ହୋଟେଲ୍ ଦେଖିଥେବେ
ହଁ-ହଁ-ହଁ।
ହଁ-ହଁ ସେଇ ଲାଇନ୍ ରେ ଆଉ, ଏପଟୁକୁ ମାନେ ସେ ଯୋଉ ଟର୍ଣିଂ ଅଛି ସେଇଟି ଆମର ବୋର୍ଡ ମରା ହେଇଚି ସବୁ ସେଇ ହଁ-ହଁ ସେଇଠି।
ଓହୋ।
ଆପଣ ଦେଖିଥେବେ ଆମର ଏଇ ବି ଜି ଏମ୍ ସ୍କୁଲ୍ ଯୋଉ ପଛ ଗେଟ୍ ଯୋଉ ଫିଲ୍ଡ ଟା ଅଛି।
ଅ ହଁ-ହଁ ଏଯୋଉ ସାଇଡ୍ ବ୍ୟାଙ୍କ ଯୋଉ ପଞ୍ଜାବ
ହଁ-ହଁ-ହଁ-ହଁ ସେଇ ରୋଡ୍ କ୍ରସ୍ କଲା ପରେ ଏପଟୁକୁ ଅ ବିଡିଏ ପାର୍କ ପଡିବ ତାପରେ ବିଶ୍ୱନାଥ ନଗର ଆଉ।
ଆଜ୍ଞା।
ହଁ
ତାହଲେ ଆପଣ ଏତେ ଭିତରୁ ରହୁଚନ୍ତି ତାହେଲେ ନା?
ହଁ ଆଗୁରୁ ମୁଁ ଯେତଳେ ଫାଷ୍ଟ ଇଅର୍ ରେ ଥିଲି ପ୍ଲସ୍ ସେତଳେ ବିଜେବିି ନଗରରେ ରହୁ ଆଉ ତାପରେ ସେଠି ୱାନ୍ ବି ଏଚ୍ କେ ଗୋଟେ ଘର ଥିଲା ତାକୁ ଫ୍ୟାମିଲି ବାପାଙ୍କର ଅଫିସ ଟା ସେପଟେ ଥିଲା। ସତ୍ୟ ବିହାରରେ ତ ସିଏ ସେପଟେ ରହୁଥିଲେ ଯ ଅଲଗା ଅଲଗା ରହୁଥିଲୁ ଅସୁବିଧା ହଉଥିଲା।
ଆଜ୍ଞା।
ଏବେ ଗୋଟେ ଜାଗାକୁ ସିଫ୍ଟ ହେଇଯାଇଛୁ ଥ୍ରୀ ବି ହେଚ୍ କେ ଗୋଟେ ନେଇଯାଇକି। ହଁ ଏଇଠି ବି ତ ରହୁଛୁ ମିଶିକି ସମସ୍ତେ।
ଭଲ ଭଲ।
ଆ ନହେଲେ ଏପଟକୁ ଦୌଡ ସେପଟକୁ ଦୌଡ ଅସୁବିଧା ସବୁ ଜିନଷ।
ଯୋଉଠି ପାଖରେ ଦୋକାନ ପାଖରେ ଥିବା ନିଜ ସୁବିଧା ହେଥା ଜିନିଷପତ୍ର କିଣାକିଣି କରିବା ପାଇଁ।
ଆଜ୍ଞା।
ହଁ। ଆପଣଙ୍କ ପ୍ଲସ୍ ଥ୍ରୀ ପାଇଁ ଆଇଲା ଫର୍ମ?
ଏ ନାଇଁ ପୋଷ୍ଟପୋନ କରିଥିଲେ ବା କହୁଥିଲି। ମାନେ ଆସିବାର ଥିଲା ଦୁଇ ତାରିଖରେ। ହଁ ମାନେ ଫର୍ମ ତ ପଡି ସାରିକି ଫା ଲଷ୍ଶ୍ରୀ ହେଇଥିଲା କହିଥିଲି ମହର୍ଷି ଆ ମୋର ମହର୍ଷି ଆସିଛି ସେଣ୍ଡିଲସନ ଟା ଦି ତାରିଖ ପୁରା ଆସିବାର ଥିଲା ଯେ ତାକୁ କଣ ଏଜୁକେସନ ଡିପାର୍ଟମେଣ୍ଟ ପୋଷ୍ଟ
ଆଜି ଚାର୍ରୀ ମାନେ ପୋଷ୍ଟମ ମାନେ ମାନେ ରିଲିଜ କରହା ଫୋନ ଟା କହି
ହଁ ନାଇଁ ଏ ଯ ଡେଟ ରିଲିଜ କରିନାହାନ୍ତି କଲେ ତ ଆସିଯିବ ନୋଟିଫିକେସନ ଆସିଯିବ ଯେହେତୁ ଆମେ ଆପ୍ଲାଇ କରୁଛୁ
ଓହୋ
ତାଙ୍କର ମାନେ ଏଇ ଯୋଉ ପେମେଣ୍ଟ ନେଇଛନ୍ତି ଫାଷ୍ଟେ ସିଲେସନ ରେ ଯୋଉମାନେ ସ୍ ସେ ଫେମେଟ ସମସ୍ତ ରିଟର୍ନ ହବ ବୋଲି କଣ ପୋଷ୍ଟ ପୋନ କରିଛନ୍ତି
ଆଜ୍ଞା
ହଁ ତ ସେଥିପାଇଁ ଆଉ କିଛି ଡେଟ ରିଲିଜି ତ କରିନାହାନ୍ତି ଡେଟ କହିଲେ ବାହାର ସେଇଦିନ ଆଉ ଡେରି କରିବାକୁ ଚାହୁଁଛନ୍ତି ସେମିଷ୍ଟରା ବି ପାଖେଇ ଆସୁଛି ଡିସେମ୍ବର ହବ ସବଜେଟ ବି ଅଲଗା ଅଲଗା ମାଇନରରେ ଆଜ୍ଞା
ଡିସେମ୍ବର ବହୁତ ଏଯାଏ
ହଁ ବହୁତ ତ ଅଛି ଯେ କିନ୍ତୁ ଆମର ଏଥର ଗୋଟେ ବିଜେପିରେ ନୂଆ ରୁଲ କରିଦେଇଛି ବିଜେପି କଲେଜ ରେ ସେ ମାନେ ପ୍ରତ୍ୟେକଟି ଥର ତମେ ଯେତେଟା ସେମି ମାଇନର ସବଜେକ୍ଟା ଅଲଗା ରହିବ ମାନେ ତମେ ଯୋଉ ଦିଟା ଚୁଜ୍ କରିଥ ସେଇଟା ଦେଇପାରିବନି କେବଳ
ଓହୋ
ମାନେ ଥରେ ଆପଣ ଯଦି ପଲିଟିକାଲ ସାଇନ୍ସ ଅନର୍ସ ରଖିଲେ ଆପଣ ଥରେ ଇକୋନୋମିକ୍ସ ଦେବେ ତା ଆସ ମାଇନରରେ ଆଉ ଥରେ ସୋସିଓଲୋଜି ଆଉ ଥରେ ସାସ୍କ୍ରଟି ଆଉ ଥରେ ସାଇକୋଲୋଜି ଏମିତି କରିଛି ପ୍ରତ୍ୟେକ ଥର ନୂଆ ନୂଆ ସବଜେଟ ନବାକୁ ପଡିବ ହଁ ଯୋଉ ଯୋଉ ରଖି ବି ସେ ଗୁରା ଦବାକୁ ପଡିବ ପ୍ରତ୍ୟେକ ଥର ନିଉ ସବଜେକ୍ଟ ନବାକୁ ପଡିବ
ଓ ହୋ
ତ ସିଏ ବି ଗୋଟେ ଅସୁବିଧା କରିୁଛି ସେଇ ପାଇଁ ଚିନ୍ତା ଅଛି ର
ଆଜ୍ଞା
ଆଜ୍ଞା, ହଉ ହେଇଟି ପୁଣି ବର୍ଷା ପୁଣି ବଢିଗଲାଣି।
ଓହୋ ବର୍ଷା ହଉଚି ଆପଣଙ୍କ ସିଆଡ଼େ?
ହଁ ଧିରେ ହଉଥିଲା ଏବେ ପୁଣି ଜୋରେ ପକେଇଚି।
ଉଁ, ହୁଁ। ଆଜ୍ଞା।
ଆମର କଲ୍ରେ ବି ତ ଦଶମିନଟ ହେଇ ରହୁଛି ବୋଧେ ଆଉ।
ହୁଁ ଦଶ ମିନିଟ୍ ଦ ଦଶ ପନ୍ଦର ସେକେଣ୍ଡ ଯାଇ ରହୁଚି ଆଉ।
ଆଉ ଯିଏ ଚାହିଁବ ଦଶ ମିନିଟ୍ ଉପରକୁ ନେଇପାରିବ ଆଉ।
ହଁ ଦ ଦଶ ମିନିଟ୍ ଆଠ ନଅ ସେକେଣ୍ଡ ଯାଏଁ ନେଉଛନ୍ତି ଆଉ। ହ
ହଉ, ଆପଣ ଖାଇ ପିଇକି ଆସନ୍ତୁ, କଲ କରିବି ଆଉ। ମେସେଜ କରିଦେବେ କଲେ। ଆଜ୍ଞା, ମେସେଜ କରିଦେବେ। ରହିଲି ଜୟ ଜଗନ୍ନାଥ।